ହଁ ଭାଇ ନମସ୍କାର।
କଲ ଟା ଗୋଟ ଉଠଉନୁ ମତେ ଗଟେ ଖରାପ ଲ
ନାଇଁ ଆକ୍ଚୁଅଲି ମୋ ମୋବାଇଲ ରେ ଗ୍ଲିଚ ହେଇଯାଇଛି ଟିକେ ମୁଁ ମାନେ ସେଇ ଉଠେଇଲା ବେଳକୁ ଯୋ
ହୁଁ ଖାଲି ତ ପଇସା ଗୁରା ତମେ ସବୁ ଜାକିକି ରଖିବ ଗୋଟେ ନୁ ନୂଆ ମୋବାଇଲ ଗୋଟେ କିଣିବ କଣ ଗୋଟେ କିଛି ନାହିଁ ଖାଲି।
ପଇସା ହାତକୁ ଆସିଲେ ପାଣିକି ଯାଉଛି ଆଉ ଜାକିକୀ କଣ ରଖିବି।
ଏ ନୂଆ ମୋବାଇଲ ଫୋବାଇଲ କିଣିବ ଗୋଟାୟେ। ତ ବଡ ହେଲଣି ସ୍ମାର୍ଟ ସିଟିରେ ରହୁଚ ଗୋ ସ୍ମାର୍ଟ ହୁଅ ଟିକେ। କ'ଣ ଖାଲି ଗୋଟେ ସେ ଯେ ମାଧାତ ଅମଳ ଭଳିଆ ଗୋଟେ ରହୁଛ ସେ ପୁରୁଣା କାଳିଆ ଲୋକଙ୍କ ଭଳିଆ।
ପଇସା ପତ୍ର ଟିକେ ହେଲେ ମୋବାଇଲ ଟେ କିଣିବା ଆଉ।
ହୁଁ ଗୋଟେ ଭଲ ମୋବାଇଲ ଦେଇକି କିଣ ଏ ଆମର ଏ ରେଡମି ଫେଡିମି ଏଗୁଡା କିଣିବନି।
ନାଇଁ ନାଇଁ ଆମେ ଭାରି ସାମସଙ୍ଗ କିଣୁ ନହେଲେ ଆପଲ କିଣୁ ଆମ ସେ ରେଡମି ଭିବୋ ସେ ମାନେ ଅଲଗା ଖତରା କ୍ୱାଲିଟି ଦରକାର ନାହିଁ ଆମର ଡାଇରେକ୍ଟ ସାମସଙ୍ଗ ନହେଲେ ଆପଲ।
ହୁଁ ମିଶିକି ଯିବା କିଣିକି ଆଣିବା ମୁଁ କହୁଛି ଟେକ୍ନୋସପରେ କିଣୁନ ଗୋଟେ ସେଟି ସୁବିଧା ଦଉଛନ୍ତି
ମୁଁ ଡାଇରେକ୍ଟ ମାନେ ସାମସଙ୍ଗ ଷ୍ଟୋର ଯିବି ନହେଲେ ଆପଲ ଷ୍ଟୋର ଯିବି
କିଛି ଲାଭ ନାହିଁ ସେଠୁ କିଣିକି ମାନେ ସାମସଙ୍ଗ ଷ୍ଟୋର ରୁ କି ଆପଲ ଷ୍ଟୋର ରୁ ଡାଇକ୍ଟ । ଯେତେି ଆମେ କିଣିଲ ସେଠି କିଛି ଲାଭ ନାହିଁ । ଓଲଗା ଉପେକ୍ଷା ତା ତାଙ୍କ ଅପକ୍ଷା ଅଲଗା ଯେଉଁ ମୋବାଇଲ୍ ସପ୍ ଯେଉଠି ମାନେ କି ସବୁ ଭେରାଇଟି ମୋବାଇଲ ସେଠୁ ବି ତମ ଲାଭ ଅଛି
ସେଠି ମତେ ଡୁପ୍ଲିକେଟ ମୋବାଇଲ ଦେବେ ଏଳେ ହେଇଥିଲା ଶ ହେଥିଲା ଦେଖିାଇ ଜ ଆଉ ଆଇଫୋନ ଉପ ଉପରେ ଖୋଳ ଲଗେଇକି ବିକୁଥିଲେ
ହଁ ତୁ କଁ ସେମିତି କରିବୁ କି ତୁ ଦେଖ ଟୋଟାଲିପାକ୍ ହେଇଥିବ ଯଦି ତୋର ଡାଉଟ୍ ହେଲା ତୁ ସେରେ ଗୋଟେ ବାରକୋଡ ନମ୍ବର ବି ଗ ଅଛି ବକୋଡ ନମ୍ବର ସ୍କାନ କଲେ ମାନେ ଜଣାଡେ
ଆଚ୍ଛା ଆଚ୍ଛା ଆଉ ତାହେଲେ କିଣିବା ସେଇଠୁ ଆଉ
ହଁ ସେଠି କିଣିଲେ ଆଉ ଲାଭ କଣ ନା ସେଠି ଦେଖ ଏକରେ ଡିସକାଉଣ୍ଟ ଦେବେ ତତେ ଆପଲ ଷ୍ଟୋର ଏତେ ବି କଣ ଦେବେନି ଯେତିକି ମାନେ ତୁ ଭାବୁଥିବୁ ଓଲଟା ତତେ ଅଧିକ ପ୍ରାଇସ କହିବେ ତାଙ୍କ ଡିସକାଉଣ୍ଟ ହିସବାରେ ମୋାଇଲ ର ପ୍ରାଇସ୍ ହି ସେତିକ ରହିବ କିୁ ତା ତୁଳନା ଏମାନଙ୍କର ଡିସକାଉଣ୍ଟ ଟିକେ ଅଧିକ ରହିବ କାରଣ ଲୁ ଆପଲ ଫପର କଣଙ୍କର ଏତେ ଶୋଇ ଲାଗଛି କି ଲୋକାଲ ଦୋକାନ ମାନଙ୍କ ଏତେ ସେ ଲୁ ଆପି ଆ ତାପରେ ବି ତୁ ଗୋଟେ ଜିନିଷ କିଣୁ ମାନେ ତତେ ଏକ୍ସଟ୍ରା ଦଶଟା ଜିନିଷ ଫ୍ରି ରେ ଦେବେ।
ହଁ ହଁ ମୁଁ ଜାଣିଛି ଗିଫ୍ଟ ଫିଫ୍ଟ ଦିଅନ୍ତି ହଁ।
ମାନେ ଇୟର ଫୋନ୍ ହେଲା ତାପରେ ସେମତିିନାଗି ଇୟର ଫୋ ଛାଡୁ ନାହିଁ ବୋଟ ର। ବୁଝଛ ତ। ତାପରେ ୱାଚ ହେଲା ହେଲା ୱାଚ ହେଲା ତାପରେ ତମର ରହିଲା କଣ ମୋବାଇଲ ଯୋଉ ମାନେ ଧର। ମୋବାଇଲବ ଫୋବାଇଲ୍ ମୋବାଇଲ ଷ୍ଟାଣ୍ଡ ହେଲା ଫୋନ୍ ଟା ଥୋଇପାରିବ।
ହୁଁ ହୁଁ ଯାନ୍ଛି।
ଯେମିତି।
ତମେ ଏଇନା କୋଉ ଫୋନ ୟୁଜ କରୁଛ।
ମୋର ଏଇନା ଆଇକ୍ୟୁ। ମୋର ସେ ସବୁ ଗିଫ୍ଟ ପାଇଥିଲି ମୋ ସାଙ୍ଗରେ ଯିଏ ଆଇଥିଲା ତାକୁ ଅଧା ଦେଇଦେଲି।
ଆଚ୍ଛା ଆଚ୍ଛା ହଁ ତମେ ଭଲ ଦାନ କର୍ଣ୍ଣ ଲୋକ।
ଅଧା ଦେଇଦେଲି ଆଉ ଅଧା ମୁଁ ରଖିଦେଲି ଦି ତିନିଟା ଆଉ।
ହୁଁ ହୁଁ ହୁଁ ।
କିନ୍ତୁ ଗୋଟେ ଭଲ ବେଷ୍ଟ ଆଇଟମ ଟା ଥିଲା କିନ୍ତୁ ମୁଁ ତାକୁ କିଣିବି ବୋଲି ଭାବିଥିଲି କହିଲ ଏଇଟା ଫ୍ରିରେ ଦେଇହବନି।
କଣ?
ସେଇଟା ଗୋଟେ ମାନେ ଗୋଟେ ପପ ଭଳିଆ ଗୋଟେ ମଜା ଲାଗିଥାନ୍ତା ଧରିଥିଲେ। ତାପରେ ତମର ବି ତମର ଆହୁରି ଉ ଆପଲ କିଣିଲେ ତାଙ୍କ ଦୋକାନ ଗୋଟେ ସୁବିଧା କଣ ରହୁଛି। ନା ତମର ଧର ବି ମାନେ କିଛି ଗୋଟେ ଇସ୍ୟୁ ହେଲା ଧର ଗ୍ଲାସ ଫାଟିଗଲା କି ନୂଆ ଗ୍ଲାସ ପକା ହେଲା କି କବର ପକା ହେଲା ଯଦି ତମେ ଦି ମାସ ଭିତରେ ଆସିଲ। ଫୋନ୍ କିଣିବାର ଦି ମାସ ଭିତରେ ତାହେଲେ ତମକୁ ଫ୍ରିରେ ଦିଆଯ--ା ଫିରେ ଦବ କଭର ହଁ ମାନେ ଫିରେ କଭର ବି ଫିରେ ତମେ ଦି ମାସ କ କୋଉଠି ଚିରି ଫାଟି ଦବ ଜାଣିଛୁୁ ଚିରି ଦେଇକି ତମେ କହବି ନାଇଁ ମୋର ନୂଆ ମୋର ଚିରି ଗଲା। ଦେବେ? ତମ ମନଇଚଛା ବାଛିକି ବି ଆଣିବ । ପ୍ରିମିୟମ ବାଲା ଖବର ହ ମୁଁ ତମର କଉଟା ବେଷ୍ଟ କୋଉ ଟା ଆପଲ ଟା ନା ସାମସଂଙ୍ଗ ଟା। ସାମଶଙ୍ଗ ଘରେ ଆପଣଙ୍କ ଘରେ ତ କେହି ନାହାନ୍ତି । ସ ସବୁ ଗାଁକୁ ଯାଇ--‌
ଓହୋ ଆଉ ତମେ କାଇ ଗଲନି?
ହୁଁ ମୋ ଦିହ ଭଲ ନାଇ ବା ଝାଡା ହଉଛି।
ଓ ହୋ ଝାଡା ହଉଛି । ଆଉ ଜନ୍ମ କଥା ହେଲ?
ସେଟା କିଏ? ଓହୋ ଆଛା ଆଛା ହଁ ହଁ ଏତେ--। ତାଙ୍କ ସହିତ ପାଖାପାଖି ଏ ତେର ଟା ଖଣ୍ଡେ କଥା ହେଲି ଆଉ ।
ତେରଟା ।
ହଁ ।
ହ ମାନ ତେର ମିିନିଟ ତ?
ହଁ ।
ମୋ ସହହିତ ସେମିତି ପନ୍ଦର ମିନିଟ୍, ମୋର ତ କାମ ଆସିଲାଣି ଫରେ ଦେଖାଯାଉ ଆଉ ।
ସେ ତମ ଘର କାମ?
ଆଜି କଲର କରିବାକୁ ଯାଇଛନ୍ତି ବଢେଇ ଆସିବ ଫିନିଂ କରିବ କଲର
ତମ ପାଖରେ ଦୁନିଆ ପଇସା ନା ଖାଲି
ହଁ ଯାଉଚି।
ତମର ସେ ବଢେଇ ପିଛରେ ଖାଲି ତମ କାମ ସାର ବୁଝିଲ ।
ହୁଁ ହ୍ୟାଲୋ ।
ତମର ସେ ବଢେଇ ବିଷୟରେ କାଲି କାମ ସାର ।
ହଁ ।
ଆଉ କଣ ତମ ଖିଆ ପିଇଆ ସବୁ ସଇ ଲାଇ?
ହୁଁ ।
ଖିଆ ପିଆ ସବୁ ସରିଲଣି ସକାଳେ କ, ଣ ଖାଇ ଥିଲା?
ଉପପମା ଉପପମା ।
ଆରେ ସେମ ଟୁ ସେମ ମୁଁ ବି ଉପମା ଖାଇଛି ଆମର ତିଆ ଜଥିଲା ଘରେ ଆରେ ପେଟୁ ଗୋଟେ କଣ ଗୋଟେ କାମୁଡି ଦେଲାଣି ଫୁଲି ଗଲାରେ
ପିମ୍ପୁଡ଼ି ।
କଣ କାମୁଡି ତ ଲାଗରି କହିଲ ଫୁଲିଗଲାଣି। ଆଉ ଚୁଟି କାଲି କାଟିଲ?
ଭଲ ଲାଗିଲା।
ଭଲ କାଟିଲା।
ହଁ।
କୋଉ କଟ କାଟିଛ ଛେଲା କଟ ନା ତେରେ ନାମ ନା ଗଜୀନି ଗଜୀନି ତେରନାାମ କୋଉ କଟ କାଟିଛ?
ମଲେଟ୍ କଟ୍ ଲୋ ଫେଡ ହଉଥିବ ଆଉ।
ମୁଲେଟ ଟା ପଛ ଆଡଆ ଚୁଟିର କିଛି। ମାନେ ସାଇଟ ରୁ ଖାଲି ମରାହବ ତ ସାଇଟ ଦ।
ମୋର ଚାରିଆଡୁ ଗୋଠାଏ ଚୁଟି।
ଆଉ ଚାରିଆଡୁ ସେଟାକୁ ମୁଲେଟ କୁହାଯିବନି।
ଆଗୁଆ
ନା ଚାରିଆଡୁ କଟାଛି ସେଟା ମୁଣ୍ଡ କଛି। ଆରେ ଯେତେବେଳେ ଦେଖ ଏ ଭୋଇ ସାାହିରେ ଖାଲି ଶବଟା କଣ କଣ ହେକରେ ଚାଲିଛି।
ସେଥିପାଇଁ କାନରେ ଇୟରଫୋନ୍ ଦେଇକି ବାସ। ଭଲ ପାଇ ରହୁଛୁ
ଯେତେବେଳେ ଦେଖ ସେତେବେଳେ ଖାଲି ଗଡୁଛନ୍ତି।
ଇଏ ତ ସେଠି କଣ ଇ ଡୁଡୁଲା ସାଇ ଫାଇ ହେଠି କଣ ସେଠି ବାହାରିଲାଗି ତମ ପାଚିରେ ଡେଇକି ଯିବେ ବୋଲି ତାଲା ପକେଇ ଦିଅ।
ପାଚିରିଟାକୁ କେମିତି ତାଲା ପକେଇ ଦେବି।
ଆରେ ତମର ଯୋଉ ଗେଟ।
ଆରେ ଗେଟ ଲ ଜାଣି ପାରୁନ ନା କଣ ଲୋକ କାମ କରିବାକୁ ଆସିଛନ୍ତି ଜଣେ ଗେଷ୍ଟ ଆସିଛନ୍ତି ଘରେ ସେ ତା ମାନେ ଘର ଭିତରେ ରହିବେ। କଣ କରିବା କ ଆଉ କଣ କରିବା ତାଙ୍କ ପାଇଁ କଣ ଆମ ଘର ଲୋକଙ୍କ ଚିନ୍ତା କରିବି। ମୁଁ ମୁଁ ଯେମିତି ଗାଳି ଶୁଣିବି ବାପା ଗାଳି
ଥରେ ଦିଇଥର ମୁଁ କହୁଛି ଥରେ ଦିଇଥର ଗେଟ୍ ତାଲା ପକେଇଲେ ମାନେ ସେମାନେ ଆଉ ଆସିବେନି।
ପକେଇବା ଏବେ ଟାଇଟ୍ ତ ଏବେ ଆ ଲୋକ ଯାକ ଅଛନ୍ତି କାମ ଦାମ ଚାଲିଛି ଏବେ ତ ଗହଳି ଆରେ ହେ ନାଲିଆ। । କାହା ବ ଆଟ୍ ନେଇକି ଚୋରି କରିକିଲର୍ କରିଦେବେ।
ଆ ସେ ବ୍ୟାଟ ନେଇକି ରିକଳର ମାରି ଦଉଛନ୍ତି ନାଲିଆ ବ୍ୟାଟ ଟେ ଆରେ କାହା ବ୍ୟାଟ ନେଇକି କଲର୍ ମାରି
ଓହୋ ଭାଇରେ ଏମିତି ଆସ ସବୁ ଗାମା କରଛନ୍ତି ଆ ସେ କ କହୁଛି ବ୍ୟାଗ୍ ଟା ଆଣିବ ଆମକୁ ଦବ ବୋଲି କିନ୍ତୁ ମୁଁତେ ଟିକେ ଅକଳିଆ ଅକଳିଆ ଲାଗୁଚି କୋଉଠୁ ଆ କଣ ଚୋରେଇକି ଆଣିିକି ବ୍ୟାଟ୍ ଦବ ଭାଇ ପୁଣି ଆମ
ନାଇଁ ନାଇଁ ଗୋଟେ ଭଲ ବ୍ୟାଟଟେ କିଣିବା ନା।
କିଣିବା।
ଏବେ କିଣିକି ଲାଭ ବି ହଉନି ଆମର।
ସେଇ କଥା ଆମେ ପିଲା ଆସୁଥିଲେ ସେତେବେଳେ ଭାଇ ମଜା ଲାଗୁଥିଲା କେତ
ନା ଯେବେ ଲାଗିବ କି ହଁ ଆମକୁ ଖେଳିବାକୁ ମିଳୁଛି ଆମେ ଡେଲି ଖେଳିପାରି ଆସେ ସେବେ ହି ଖେଳାହେବ। ବାକି ମୋର ତ ଟୁଏଲଥ ଗ୍ରାଜୁଏସନ ବାକି ମୋର୍ ତ ଜାଣିଛ ପଢା ହେଲା ଏର୍ଷ ତ ମୁଁ ତ ଭାଇ ଜାଣିଛ ମୋ କଥା ପୁରା ସିରିଏସ
ସିରିଏସ୍ କେତେ କଣ ଟୁଏଲଥ ରେ ମାର୍କ ଆଣିବା ଦେଖି ଇଚ୍ଛା ଅଛି।
ଯେତେ ଆସିପାରିବ ସେତେ ଭଲ।
ମାନେ ଅନୁମାନ ଏତିକି ଆଣିବି। ଟାର୍ଗେଟ କେତେ ଗୋଲ ଗୋଲ।
ଟାର୍ଗେଟ ଅଛି ଅଛି ଆଉ। କଣ କହିବି?
ମତେ କହିବୁନୁ।
କଣ ଟା ମୁଁ କହିବି କହୁନୁ ଏ ଅଶୀ ପରସେଣ୍ଟ ଆସିବ ଆଉ କେତେ ।
ହଁ ହଉ ଦେ ଆଣେ । ଆଣେ ମାର୍କ ଆଣେ ମି ମିଠା ପିଠା ବାଣ୍ଟ ଆମକୁ ଟିକେ ଦେ ।
ସେଇ ଖାଲି ଖାଇବା । ପାଇଁ ଅନେଇଚୁ । ମୁଁ କେମିତି ଆଣିବି ପରିଶ୍ରମ କରି ମୁଁ ଆଣିବି ତମେ ଖାଇବ ଓଲଟା ତମେ ଖୁଆଇବା କଥା ।
ମୁଁ କେମିତି ତତେ ଖୁଆଇବି ଏତେ ପରିଶ୍ରମ କରି ଆଣିଛୁ ସମସ୍ତଙ୍କ ଏତେ ପରିଶ୍ରମ କରି ଆଣିଛୁ । ତୁ ତ ତୁ ଖୁଆଇବୁ ନା ଦେଖ ଇଏ ମୋ ପରିଶ୍ରମର ଫଳ ତେବେ ଆମେ ବି ଟିକେ ତୋ ଫଳ ଟା ଚାଖିବୁ ।
କାହିଁକି ମୁଁ ଫଳ ପ ପରିଶ୍ରମ ମୁଁ କଲି ଫଳ ମୁଁ ପାଇଲି ତମେ କାହିଁ ଚାଖିବ ତମେ ପରିଶ୍ରମ କର ତମେ ।
ଆମେ ବା ଆଶୀର୍ବାଦ ଦବୁ ଆମେ ଚାଖିଲେ ଆମେ ଆଶୀର୍ବାଦ ଦବୁ । ସେଇଟା ବୁଝୁନୁ । ଆଶୀର୍ବାଦ ଟା ନେ ।
ହୁଁ ।
ଆଉ ପୁଣୀ ।
ଆଉ କୁହ ।
ଆଉ କଣ କହିବି ଏ ମତେ ତ କାଲି ତ କ୍ୟାରମରୁ ଗୋଟେ ପିଲାଟା ପାଇଁ ମୁଁ କିଣିଲି ଯେ ମୋର ଟିକେ ଲସ୍ ହେଇଗଲା ।
ଓ ହୋ ।
କାଲି ରାତିରେ ଯୋଉ କହିଲ ଯୋଉ କଥା ହବାକୁ । ମୁଁ କାହିଁ କଥା ହେଲନ ମନା କଲି ଜାଣିଛ । ସେ ଗୋଟେ ପିଲାଟା ଫୋନ କଲା । ଫୋନ୍ କଲା କହିଲା ମୁ କ୍ୟାରମ୍ କିଣିବାକୁ ଚାହୁଁଛି କେତେ କଣ ପ୍ରାଇସ୍ ରହିବ ଆକ୍ଚୁଲ ପ୍ରାଇସ୍ ଟାରୁ ମୁଁ ତାଠ କୋଡ଼ିଏ ଟଙ୍କା ଅଧିକ ନେଲି ।
ତମ ପାଖରେ କଣ କ୍ୟାରମ ହ୍ୟାକ୍ ଅଛି?
କହିଲେ ମୁଁ ସେଲ କରିଦେବି ଲୋଏଷ୍ଟ ପ୍ରାଇସ୍ ରେ ମୁଁ ଆଣିକି ମୁଁ ଟିକେ ଅଧିକ ରେ ବିକୁଛି ମୁଁ ତ ସେମିତି ବିକି ବିକି କା ଆଠଶହ ନଅଶହ ଟଙ୍କା କରିଦେଇଥିଲି ଆଉ ଲାଷ୍ଟକୁୁ ସେଇ ପଇସାରେ ସବୁ ଯାକ ଖାଇଦେଲି ଆରେ ମୁଁ ଯାହା । ପଇସା ଅଉଛି ମୁଁ ଖାଇବା ଆଉ ମୁଁ ମୁଭି ଦେଖିବାରେ ସବୁ ପଳଉଛି ମୁଁ କଣ କରିବି ଆଉ ଏବେ ତ ଗୋଟେ ନୂଆ ଟ୍ରେଣ୍ଡ ଚାଲିଛି କି ପଇସା ବାଣ୍ଟି ବାଣ୍ଟି କି ମୋର ସରିଯାଉଛି ।
କୋଉ ସାଙ୍ଗକୁ ଦେଇ ଦଉଛ କୋଉ ୟାକୁ ଦେଇ ଦଉଛ ମାନେ ମାନିବାକୁ ପଡ଼ିବ କି ନିଜ ମହିଳା ମିତ୍ରକୁ । ଏତେ ଟଙ୍କା ଦିଏ କି ମୁଁ କହିବ ହେ ନୂଆ ଲିଟ୍ରାଲି ମୋ ଷୋହଳ ସତର ଅଠର ବର୍ଷ କାଳରେ
ହଁ ଛାଡ଼। ହଁ କଣ କରିବା ଦବାକୁ ତ ପଡୁଛି ।
ହୁଁ ତମେ ଆଜି ଦବ ସେ ତମକୁ ଆଉ କିଛି ବର୍ଷ ପରେ ଦବ ଆଉ । ଦିଅ ।
ହଁ ସେମିତି ଦିଆଦି ହେଲେ ମାନେ ଗୋଟେ କଣ ଗୋଟେ ସନ୍ତୁଳନ ବନିଯାଇ।
ସମ୍ପର୍କ ବଢ଼ିବ ସନ୍ତୁଳନ ନୁହେଁ ।
ହଉ ମୁଁ ରହିଲି ହାଁ।
ଏଁ।
ରହିଲି ।
ହଉ ହଉ ।